ହାଲୋ।
ହଁ ଅ
ଆଉ କଣ କରୁଚୁ?
ଆଉ ବସି ବସିଛି ତ ଏଇନାକେ ଆଉ କଣ କାମ ଅଛି ମୋର ଏ କିଛି କରୁନି। ଆଉ
ତ କଥା ଟିକେ ଭଲ ଶୁଭୁନାହିଁ, ଯୋରେ କହ?
ବସିଛି। ହଁ ହାଲୋ।
ହଁ ଅ।
ଆଉ ତମେ କଣ କରୁଚ?
ଆଉ ମୁଁ ବା ଏଇ ଯୋଉ କାଲି ଆମ ଝିଅ କ ଏତିକି ଆଇନି ବସରେ।
ବସରେ ଆସିନି ଆମ ମଉଳ ମୂଳ ଛକରୁ ଦିଟାରେ ବସ୍ ଚଢିନି ଯେ ସାଢେ ପାଞ୍ଚଟାରେ ଭୁବନେଶ୍ୱର ଓହ୍ଲେଇନୁ, ସାଢେ ପାଞ୍ଚଟାରୁ ଫେର ଅନୁ ହୀରା ଖଣ୍ଡରେ ଟିକେଟ୍ କନୁ ହୀରାଖଣ୍ଡରେ ସାଢ଼େ ସାତ ଟାରେ ବସିନୁ, ବସିକି ଆସିନୁ କୋଉଠି? ନା ଜୟପୁର, ଜୟପୁରରେ ଆମେ ପହଞ୍ଚିଲା ବେଳକୁ, ଏଠି ବହୁତ ଗରମ। ଆଉ ରଜ ପାଇଁ ଟିକେ ଯାଇଥିନୁ ଘର ଆଡେ ବୁଲି। ଆଉ ଧାନ ତଳି ଫଳି ସବୁ ପକେଇକି ଏ ଆସିନୁ, ବର୍ଷା ହେଲେ ଗଛ ହବ ଆଉ ଧାନ। ଏମିତି ଆଉ ବହୁତ ତୁ ଗରମ ଏଠି ରହି ହଉନି ଗରମରେ, ବର୍ଷା ଉଠଉଛି ବର୍ଷା ହଉନି। ଆଉ ତମ ଆଡେ ଧାନ ଫାନ ବୁଲିଲେଣି ନା?
ନା କଣ ବୁଣା ବୁଣି କରୁଛନ୍ତି କି? ସମସ୍ତେ ତ ହଁ ରହୁଛନ୍ତି ଆଉ, ତଳା ଫଳା ଏନା ପକଉଛନ୍ତି। ଚାଷ କଲେଣି କେତେ ଲୋକ। ଆଉ ମେଘ ବି ହେଇଥିଲା ଦିଥର। ଆଉ ମେଘ ଉଠଉଚି ଦି ଦିନ ହେଲା ଆଉ କାହିଁ ବର୍ଷା ହୋଉନି।
ହଁ।
ଆଉ ଗରମ ତ ସେମିତି ପ୍ରବଳ ହୋଉଚି ଆଉ। ଖରା ବି ଚିକି ଚିକି ମାରୁଚି।
ଓଡିଶାରେ ତ ବଡ ପର୍ବ ରଜ ପର୍ବ, ରଜ ପର୍ବ ପୂର୍ବରୁ। ସବୁ ଧାନ ଆଉ ସାରୁ ଅ ଆଉ ହୋଉଚି ବାଇଗଣ। ଯିଏ ଯାହା ଲଗେଇବା କଥା ଲଗେଇଦନି ଜହ୍ନି ଭେଣ୍ଡି। ପରିବା ପତ୍ର ସବୁ ଲଗେଇବେ ଆଉ ଝୁଡଙ୍ଗ ଆର ଯଜପୁରରୁ ବର୍ଷା ହେଲେ ଗଛ ହବ ବୋଲି ସବୁ ଲଗେଇ ଦୋଉଚନ୍ତି କିଏ ତଳା ପକେଇ ଦୋଉଚନ୍ତି। ଆଉ ତମ ଆଡେ କଣ କରନ୍ତି ରଜରେ ପିଠା ପଣା ଭଲ ମନ୍ଦ କରନ୍ତି ନା?
ହଁ ପିଠାପଣା ତ ସବୁଆଡ଼େ ଅଛି, ଏଠିକାର ରଜ ଆଉ ଅଷ୍ଟମୀ ଏଇ ଗାଁରେ
ହଁ।
ସବୁ ମାନେ ଭଲ ପୁଅ ଝିଅ ଅ ଉଭୟ ପକ୍ଷରେ ଭଲ।
ହଁ ଆମ ଆଡେ ତ ଦୋଳି ଏ ରଜ ଦୋଳି ରଜ ମଉଜ ରଜ ମାହୁଲୁ ବର୍ତ୍ତମାନ ସବୁ ଆମ ଏଠି ପ୍ରତ୍ୟକ ଗାଁରେ ଖାଇ ଦୋଳି ରାମଦୋଳି ଡଙ୍ଗା ଦୋଳି ପ ଚକିରି ଦୋଳି ଆଉ ମାଇକି ଆ ରଜ ବାସି ଦିନ ରଜ ବାଟେଇବେ ଆଉ ଜଣେ ବର କନିଆଁ ହବ। ଆଉ ତାପରେ ପ୍ରତ୍ୟେକ ଘରକୁ ପଇସା ଆଦେଇ କରିବେ, ମାଆଙ୍କ କତିରେ ପୂଜା କରିକି ହଁ ତାପରେ ଯାଇକି ଭୋଜି କରିକି ପିଲାମାନେ ସବୁ ଖାଇବେ। ଯେ କାହିଁକି ଆମର ରଜରେ ବର୍ଷା ଜୋର ହବ, ଆଗରୁ ଖରା ହେଇଥାଏ ଖରା ଗରମ ବୋହୁତ ଲୋକ ଖାଇଥାନ୍ତି। ଥଣ୍ଡା ଜର ଝାଡା କାଶ। ବାନ୍ତି ସବୁ ହୁଏ ସେଇଥିପାଇଁ ମାଙ୍କ କତିରେ ଗୋଟେ ପୂଜା ଦିଅନ୍ତି। ସେଇଟା ନହବା ପାଇଁ ଗୋଟେ ବିଶ୍ଵାସ ଅଛି ଓଡିଆଙ୍କର ଓଡିଶାର ଆଉ।
ହଁ ଏଇରା କପା ଆଗରୁ ତ ଆମ ଗାଁ ରେ ଏମିତି ହୋଉନଥିଲା ଏବେ ଏବେ ତ ସବୁ ଆଡେ କଲେଣି ଆଉ ଏଠି ବେଲ ସୁନ୍ଦରୀରେ ବୋହୁତ ରଜ ହଁ ମଉଜ କରୁଛନ୍ତି ସବୁ ଗାଡି ଗାଡିିକା ଲୋକ ଯାଉଛନ୍ତି ସେଠିକି। ଆଉ ଭଲ ରଜ ସେଇଠି ହଉଛି, ଆଉ ଏ ଗାଁ ରେ ହଉଚି ହେନେ ଆ ବର୍ଷେ ବର୍ଷେ ଗୋଟେ ଗୋଟେ ସେଇ ଯୋଉମାନେ କରୁଚନ୍ତି। ସେଇ ପିଲା ଗୁଡାକ ବର୍ଷେ ବର୍ଷେ ଗୋଟେ ଗୋଟେ ମରି ଯାଉଛନ୍ତି। ତାଙ୍କ ପାଇଁ ପୁଣି ପାଳନ କରୁଛନ୍ତି। ରଜ ଠିକ ରେ
ହଁ କରିବେ ଜନ୍ମ ମରଣ ଏମିତି ନାଗିଚି ସେଟା କଣ କହିହେବ।
ହଁ।
ଆଉ ଆଜି
ହୁଁ।
କହୁନୁ କଣ କହୁଛୁ?
ନା ତମେ ସବୁ ଏଇନା ଏକେ କଣ ଖାଉଛ?
ଆ ଖାଏ ମୁଁ କଣ ଭାତ ଡାଲି ତରକାରୀ ଆଉ ସଖାଳୁ ଅ ହଉଚି ଜଳଖିଆ ଚା ଆଁ ଚୁଡ଼ା ବିସ୍କୁଟ ଆଉ ବରା ଆଳୁଚପ ଘୁଗୁନି ଖାଇବା ଏମିତି ଚାଲିଛି ଆଉ ସଖାଳୁ ଆଉ ଚେଞ୍ଜ କରିକି ଖାଦ୍ୟ ଖିଆ ହଉଛି ସବୁଦିନ ଗୋଟେ ପ୍ରକାର ଖାଦ୍ୟ ଖାଇନେ ଭଲ ଲାଗିବନି।
ଆଉ ଏଥର ଘରୁ ନେଲ ନା ଚାଉଳ।
ନା ନା ଚାଉଳ ପତ୍ର ଆମେ ଘରୁ ନେଇନୁ ଏଇଠୁ କିଣି ଦଉଛୁ। ଏତେ ଦୂରୁରୁ କିଏ ବୋହିକି ଆଣିବ?
ହଁ। ଆଉ
ଆଉ ରୋଷେଇ ସଇଲାଣି?
ଆଉ ରୋଷେଇ ସିଏ କରୁଛି ସରିବନି କି କଣ ମୁଁ ସେପଟକୁ ଯାଇନି ମୁଁ ତ ଏ ଏପଟରେ ବସିଛି ଆଉ
ଆଉ ସେଆଡେ ମୋର କିଛି କାମ ନାହିଁ ସେତେ ହେଲେ ଯାଉନି ଏତେ। ସେ ଘରଟା ସେ ଘରଟା ଟିକେ ଛଡା ନୁହଁ କି ସେଇଥି ପାଇଁ ମତେ ତ ଏପଟେ। ଏଇପଟରେ ବସୁଛି ଆଉ ଖାଲି ସେ ଡାକୁଛି ଯେତେବେଳେ ସେତେବେଳେ ଯିମି ଖାଇବାଟା ନହେଲେ ସିଏ ଆଣିକି ଏଠି ଦେଇ ଦଉଛି ମୁଁ ଖାଉଛି ଆଉ ଏଇ ଆଉ ଏ ରନୁ
ଆଉ ତମର ଧାନ ତଳା ପକେଇଲଣି ନା?
ଆମର କିଏ ଚାଷ ଆଉ କରିବ କି କିଏ ତାଙ୍କର କାହାକୁ ବଖରା ଦବ ଯଦି କିଏ କରିବ ସେଇ ଏ ଟିଜି କି ଗେଣ୍ଡା କିଏ କାହାକୁ କହିବ ସିଏ ଆଉ ଆମର ତ ଚାଷ କରିବ ସେ ପା ସେ ପା ନାହିଁ ଯାଇଛି।
ଉଁ ହୁଁ ଏ ବାହାରକୁ ପଳେଇଛି।
ହଁ।
ହଁ ବାହାରୁ ନଗଲେ ନାହିଁ ଦି ପଇସା ଆଁ ଆଁ କୁଆଡୁ ହବ ଆ ଚାଷରେ କେତେ ପଇସା ବାହାରିବ ଆଜିିକାଲି ଚାଷ। ହଁ ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ବଢି ହଉଛି, କେତେବେଳେ ମରୁଡି ହଉଛି, କେତେବେଳେ ପବନ ହଉଛି ଏମିତି ପିଟି ଦଉଛି ଚାଷୀ ଲସରେ ପଡୁଛି ବାହରକୁ ଧାନ ବି ପଇସା ଆଣିବ ଘର ଚଳିବ।
ହଁ ଯାଇଛି ତ ତାର କଣ? ହଁ କେତେ ଦିନ ରହିବ କି କଣ କରିବ? ଆଉ ନାହିଁ କରିଛି କହିଲା ମୁଁ ଭାବୁଥିଲି ଏଁ ଆମେ ନିଜେ ନିଜେ କରିବା ପାଇଁ। ସିଏ କହିଲା ତୁ ବିଲୁକୁ ଯାଇପାରିବୁ ଏତେ, ଥର। ସେଟା ବିଲଟା ବି ବହୁତ ଦୂର ଆଉ ସିଏ
ନା ନା ତୁ କରିପାରିବୁ ନା ଏରା କାହିଁ ଯିବୁ ବିଲକୁ?
ହଁ। ଆ ହା ବିଲୁ
ହେରା ଦେଇଦିଅ ତାଙ୍କୁ ଯାହାକୁ ଭାଗୁକୁ ସିଏ କରିକି ଯାହା ଦେବେ।
ହଁ ଏରା କଣ ଆଉ ଆଜିକାଲି ଭାଗ ବଖରା ଦଉଛନ୍ତି କି ଏଇଟା ଯୋଉ କୁତରେ ଧାନ ଦଉଛନ୍ତି।
ହଁ।
ଧାନ ପାଞ୍ଚ ବସ୍ତା ଖଣ୍ଡେ। ହଁ ହେ ପାଞ୍ଚ ବସ୍ତା ଖଣ୍ଡେ ଧାନ ମିଳିବ ଯିଏ କରିବ।
ହୁଁ।
ଆଉ ତା ବାପ ଘର ଯାହା କରିଥାନ୍ତି ତାର ତା ବାପୁ ଟା କଣ ଅଁଟା ତାର ହଉଚି ସିଏ କରିପାରିବନି ନାହିଁ କଲା। ଆଉ ଏ ମାନେ କିଏ ଜଣେ କରିବ ଯେ ସେ ଏପର୍ଯ୍ୟନ୍ତ କାହିଁକି। କହି ନାହାନ୍ତି ଇଏ କହିବ। କରିବ କି ନାହିଁ ବୋଲି ଇଏ କହିସାଇନେ ସିଏ ତାପରେ ଆଉ ଜଣେ ଅଛି ସିଏ କରିବ ବୋଲି।
ତାଙ୍କ ତିନି ଭାଇନା ସେପାରେଟ ହେଇଯାଇ ଚନ୍ତିକି।
ହଁ। ତାର ହେଲେଣି ଦି ବର୍ଷ ହେଲା।
ହଉ ଭିନେ ଭାନେ କଣ ଜମି ବାଡି ଅଛି। ଚାଷ କରିବେ ଚଳିବେ ଆଉ
ହଁ ତାଙ୍କର ସବୁ ଭଲ ଆଉ ତାଙ୍କର କଣ ଅସୁବିଧା କି ସବୁ ଗୁଡ଼ାକ ଏକକୁ ଆରକ। ଇଏ ତ ମାଷ୍ଟର ହଁ ମାଷ୍ଟର ର ଯେତିକି ଦରମା ଏଇ ଯୋଉ ଟୀଜୀ ଟିୟୁସନ କରିକି ସେତିକି ଦରମା। ଅଁ ଆୟ କରୁଛି।
ହଁ।
କିସ୍ତିକି ଟିୟୁଷନ କରୁଛି।
ହଁ।
ଆ ସିଏ ତାର ହ ଖୋକନ ବି ତାର ସିଏ ପ୍ଲାଣ୍ଟ ଯାଉଛି ବିଜି ବି ସେଇ ପ୍ଲାଣ୍ଟ ଯାଉଛି। ପୁଣି ବିଜି ତାର ଓଲଡିଂ କରୁଛି ଗାଡି ଫାଡି ଗାଁ ରେ ଘର ପାଖରେ ଯେତେବେଳେ ପ୍ଲାଣ୍ଟ ନ ଯାଉ ଚି।
ହୁଁ ସିଏ ସେଇଟା ଶିଖିଚି ଆଉ।
ଆଉ ଚାଷ ବି ଜୋରଦାର କରୁଛନ୍ତି ଏରା ଧାନ ତ ତିନି ଲକ୍ଷ ଯାଙ୍କ ଟଙ୍କା ହଉଛି ଏ ଦି ଜଣଙ୍କର।
ହୁଁ।
ଆ ସେଇ ବଡ କରୁନ ଆ ଏ ବର୍ଷ କରିବ ନା କଣ ନିଜେ।
ହୁଁ ଆଉ ଆଉ କଣ ଆଜି ତରକାରୀ କରିଥିଲ?
ତରକାରୀ କଣ କରିଛି ଏନା କେଜାଣି ମୁଁ ଜାଣିନି ଗାଧୁଆ ବେଳେ କରିଥିଲା ଆଳୁ, ଭେଣ୍ଡି ଉଁ ଆମ୍ବୁଲ ପକେଇକି ତରକାରୀ କରିଥିଲା ଆଉ ପଖାଳ ଗରମ ଦି ଆଡୁ ଯିଏ ଖାଇଲା ଯାହା। ଆଉ
ହଁ ଏଇନା ପଖାଳ ଭଲ ଲାଗିବ ଖାଇବାକୁ। ଗରମ ଗୁରା ଖା ଖାଇବାକୁ ଇଚ୍ଛା ହଉନି। ଗରମ ଖାଇବାକୁ ଇ ଇଚ୍ଛା ହବନେଇ
ପଖାଳ ଦିଇଟା ସେଇଠି କରଚ ନା ତମର?
ହଁ ପଖାଳ ପା ଖାଉଛୁ। ଆମ ଓଡିଆଙ୍କର ତ ପଖାଳ ମୂଳ। ଆଉ ତାପରେ ଖରାକୁ ଗରମ ଖାଇ ହବନି। ଖାଇଲେ ଦେହ ଖରାପ ହବ।
ହଁ। ଆଉ ଏଠିକି ଆସିବାକୁ ତମର ଟାଇମ ହେଲାନାଇଁ।
ଆଉ ସେଠିକି ଯିବାକୁ ପୁଅ ଯ ଯିବ ଯିବ ମତେ ଆଉ ଟାଇମ୍ ହେଲାନି ଆହୁରି ବାଉଁଶ ଗୁରା ପଡି ଷଚି ହେରା ସବୁ ଟ୍ରାକ୍ଟର ରେ ଚାପିଦେଲେ ଆଉ ତାକୁ କାମ କରି ହେଲାନି। ନି ଆଉ ଯାଇ ହେଲାନେଇ ହଉ ତାନେ ଆଁ ଅଁ ରଖୁଛି ଆଁ।
ହଁ ହେଇ
ଆଁ। ହ୍ୟାଲୋ ହଁ। କଁ କହୁଚୁ।
ନା ଆଉ କଣ କହିମି କି ମୁଁ ଟାଇମ ହେଲା ଯଦି ରଖ ଆଉ।
ହେଲାଣିିକି ହେଇନେଇ ଟାଇମ ମୁଁ ତ ଦେଖି ପାରୁନେଇ ଦେଖିଆ ହଉ ତାହେନେ ରହ ଯାହା ଯେତିକି ଟାଇମ ହେଲା ହେଲା।
ଆଉ ତୁ କାଟେ ତାହେନେ। ଏ ଚିନା ପାଇଁ।
ଦେଏନି ଝିଅ ହେଲା ନା ଟାଇମ୍ ହେଇଚି ନା।
ହ୍ୟାଲୋ କରିଦେଇଚ